ଶୁଭ ସ ଶୁଭ ସକାଳ।
ଶୁଭ ସକାଳ ସାର୍ କେମ୍ତି ଅଛନ୍ତି?
ଭଲ ଅଛି। ଆପଣ କେମ୍ତି ଅଛନ୍ତି?
ମୁଁ ବି ଭଲ ଅଛି। କି ଆଉ ଆପଣଙ୍କର ହଁ ଘରେ ବହୁତ୍ ଭଲ ଅଛନ୍ତି। ଆପଣଙ୍କ ଘରେ?
ହଁ ସବୁ ଭଲ ଅଛନ୍ତି କୁଶଳ ମଙ୍ଗଳ। ଖାଇବା ସରିଲାଣି?
ହଁ ଆମର ଜଳଖିଆ ସରିଗଲାଣି। ଏବେ ଦିନର ଖାଇବା ପାଇଁ ପ୍ରସ୍ତୁତି ଚାଲିଛି।
ଆଜ୍ଞା ଆଜ୍ଞା, ହଁ ମୋର ବି ଜଳପାନ ସବୁ ସରିଗଲାଣି। ଏବେ ଆଗାମୀ ତ ରୋଷେଇ ହଉଛି ଖାଇବା କଥା ଆଉ।
ହଁ ହଁ ଆପଣଙ୍କର ମାନେ ପାଗ ଟା ଏବେ କେମିତି ଅଛି ସେଇଠେ?
ଆମ ପାଗ ଟା ଟିକେ ମେଘୁଳିଆ କରି ମାନେ ବର୍ଷା ମଝିରେ ଛାଡିଥିଲା। ଏବେ ଦଶ ମିନିଟ୍ ପାଇଁ ପୁଣି ଏବେ ବର୍ଷା ପୁଣି ଷ୍ଟାର୍ଟ ହେଇଗଲାଣି। ଆପଣଙ୍କ ସିଆଡ଼େ?
ହଁ ଏଠି ବି ତ ବର୍ଷା ହଉଛି। ଏବେ ଟିକେ ବର୍ଷା କମି ଯାଇଛି ଭଲ ଲାଗୁଛି। ଆମ ଏପଟେ ମାନେ ଆମେ ଆଜି କଣ ହେଇଛି ଗୋଟେ ମାନେ ବର୍ଷା ଟିକେ କମିଥିଲା ନା ତ ଆମେ ଏବେ ବାହାରି ଥିଲୁ ଗୋଟେ ପାଖକୁ ଯିବାକୁ। ବହୁତ୍ ଗୋଟେ ଭଲ ମନ୍ଦିର ନୂଆରେ ହେଇଛି ତ। ମାନେ ଆମେ ଯାଇନୁ ସେଠିକି କେବେ। ଆଉ ମାନେ ସେଇ ସେଇ ମନ୍ଦିରକୁ ଗଲା ବାଟଟରେ ବି କିଛି କିଛି ପଡୁଛି। ଆ ଅଲଗା ମନ୍ଦିର ଗୁଡାକ କିନ୍ତୁ ଏଇ ମନ୍ଦିରକୁ ଯାଇକି ଟିକେ ବ କେ ଆସିଥାନ୍ତୁ ଆଜି ଏମିତି ପରିବାର ବାହାରିଥିଲୁ ଏଇ ବର୍ଷା ପାଇଁ ହିଁ ଆଉ ଯାଇପାରିନୁ। ଆଉ ଆଉ ଏମିତି ତ ମାନେ ବହୁତ୍ ଭଲ ଜାଗା ବି ଅଛି ଏପଟେ। ତ ଭଲ ଲାଗେ ଆଉ ଆପଣଙ୍କୁ ମନ୍ଦିର ଭଲ ଲାଗେ ନା?
ଆଜ୍ଞା ଆଜ୍ଞା ମନ୍ଦିର ତ ଆମେ ତ ମୁଁ ତ ମନ୍ଦିରରେ ପୂଜା ବି କରୁଛି।
ହଁ ବହୁତ୍ ଭଲ ତାହେଲେ ଆପଣ ତ ମାନେ ସବୁ ଜିନିଷ ଜାଣିଥିବେ ତାହେଲେ? ମନ୍ଦିରରେ ମାନେ କେତେ କେତେବେଳେ ଠାକୁରଙ୍କର ସେଇ ଖାଇବା ପୂଜା କରିବା ତାଙ୍କର ଆଳତି
ଆଜ୍ଞା। ନୀତିକାନ୍ଧି ସବୁ ପ୍ରଭୁଙ୍କର ନିୟମ ବାଇ ନିୟମ ତାଙ୍କର ଯେତେବେଳେ ଥାଏ ଆମର ମନ୍ଦିର ଯେତେବେଳେ ଖୋଲା ହେଇଥାଏ ପ୍ରକୃ ପ୍ରଥମେ ତ ପ୍ରଭୁଙ୍କର ଅ ମଙ୍ଗଳ ଆଳତି ହୋଇଥାଏ।
ଅ ମାନେ ମନ୍ଦିର ଖୋଲା ହେବା ପୂର୍ବରୁ
ହଁ ମାନେ ମଙ୍ଗଳା ଆଳତି ପରେ ତାଙ୍କର ଅ ନୀତିକାନ୍ତି ହୋଇଥାଏ ଆମ ପରି ପ୍ରଭୁ ପ୍ରଥମେ ମୁହଁ ଧୋଇବେ। ମୁହ ଧୋଇଲା ପରେ ତାପରେ ତାଙ୍କେ ଦାନ୍ତ ଘଷିବେ ଦାନ୍ତ ଘଷିଲା ପରେ ସ୍ନାନ କରିବେ। ସ୍ଥାନ କଲା ପରେ ତାଙ୍କର ଲକ୍ ମାନେ ଲୁଗା ଚେଞ୍ଜ ହେବ ଲୁଗା ଚେଞ୍ଜ ହେଲା
ହେଲେ ହେଲେ ସାର୍ ମାନେ ଠାକୁରଙ୍କର ମାନେ ଏଇ ଆ ପ୍ରତିଦିନ ତାଙ୍କର ଲୁଗା ଚେ୍ଞ୍ଜ ମାନେ ବଦଳା ହୁଏ କି? ତାଙ୍କର ବସ୍ତ୍ର ସବୁଦିନ ପ୍ରତିଦିନ ବଦଳେ
ଆଜ୍ଞା ପ୍ରଭୁଙ୍କର ତ ଜଗନ୍ନାଥଙ୍କର ପ୍ରଭୁଙ୍କର ତିନି ଠାକୁର ଯାକର ଦିନକୁ ସାତଥ ସାତ ଆଠ ଥର ଇଏ ଲୁଗା ଚେଞ୍ଜ କରାହଇଥାଏ ସବୁ ନୀତି ବାହି ନୀତି
ଆପଣଙ୍କର ସେଇଠି ଜଗନ୍ନାଥ ଠାକୁରଙ୍କର କହୁଛନ୍ତି ନା ମାନେ ଆମ ପୁରୀ ଠାକୁର କୁକୁରଙ୍କ କଥା କହୁଛି।
କୁକୁରଙ୍କର କଥା କୁହାହାଉଉଛି ଆମର ଏଇଠି ତିନି ଥର କୁକୁା ହେଇଥିବା ଏଇ ଦିନକୁ।
ଅ ତିନି ମାନେ ଆପଣ ଯୋଉ ପୂଜା କରୁଛନ୍ତି। ମାନେ ଠାକୁରଙ୍କର ତିନିଥର ବସ୍ତ୍ରକୁ ବଦଳଉଛନ୍ତି।
ଆଜ୍ଞା ତାପରେ ଆମର ରାଜା ଆଳ। ରାଜା ଆଳତି ହୋଇଥାଏ ରାଜା ଆଳତିୀ ବେଳେ ଭ। ଭୋଗ ଲାଗିଥାଏ ଯୋଉଟା କି ଆମର ପହଲି ଭୋଗ କୁହନ୍ତି।
ସେଇ ଆଳତି ଟାକୁ ରାଜା ଆଳତିୀ କହନ୍ତି ନା ମାନେ ସେଇଟା କିଛି ମାନେ ଗୋଟେ କରାଯାଏ କେମିତି।
ନା ନା ପ୍ରଭୁ ଯେତେବେଳେ ଆମର ସରିବ ନୀତି ଗାନ୍ଧି ସରିଲା। ପରେ। ଯେତେବେଳେ ଲୁଗା ଚେଞ୍ଜ ହେଲା ପରେ ପ୍ରଭୁଙ୍କର ଲୋକ ଦର୍ଶନ ନକ ଆଗରୁ। ପ୍ରଭୁଙ୍କୁ ପହିଲି ଭୋଗ ଲାଗିଥାଏ ସେ ଭୋଗ କିଏ ଦେଖିବେନି ସେ ଭୋଗ ଲାଗିଥାଏ। ଯାହା ବି ମାନେ ହଁ। କାକେରା ଫାକେରା ସେ ଭୋଗ ହୋଇଥାଏ ପହିଲି ଭୋଗ ସେ ପହିଲି ଭୋଗ। ସରିଲା ପରେ ଆମର ଆମର ଆଳତି। କରାଇଥାଏ ସେଇଟାକୁଉରାଜା ଆଳତି କୁହାଯାଏ।
ଆଜ୍ଞା ମାନେ। ହଁ।
ଆଜ୍ଞା।
ମାନେ ସେ ସେଇ ଆଳତି ଟାକୁ ମାନେ ଯେତେବେଳେ କରନ୍ତି ମାନେ। ଆ ସେଇଟା କେହି ଦେଖନ୍ତି ନା ମାନେ ସେଇ ଭ।
ନା ନା ନା ଭ ଭୋଗ ଲାଗିଲା ପରେ।
ଆଜ୍ଞା।
କବାଡ ଖୋଲ ହେ ଯାଇଥାଏ ଯୋଉ ଆଳତି ଟା ହୁଏ ସେଇଟା ରାଜ। ମାନେ ସେଇ ଟାଇମ ରେ ରାଜା ଆସିକି ଆଳତି କରିଥାନ୍ତି। ସେଇଟାକୁ ରାଜା ଆଳତିୀ କୁହାଯାଏ ପ୍ରଭୁଙ୍କ ପଥ। ଆଜ୍ଞା ପ୍ରଭୁଙ୍କୁ ପ୍ରଥମେ ଦୁଇତା ମାନେ ପଣ୍ଡା ବଡ। ପଣ୍ଡା ଦେଖିଲା ପରେ ଦ୍ଵିତୀୟରେ ରାଜା ହିଁ ତାଙ୍କୁ ସେବା କରିଥାଛନ୍ତି। ରାଜା ସେବା କଲା ପରେ ରାଜା ଦର୍ଶନ କରି ସାରିଲା ପରେ ପ୍ରଭୁଙ୍କୁ ତୃତୀୟରେ ଭକ୍ତମାନୋନ ସେବା କରିଥାନ୍ତି। ମାନେ ତାଙ୍କୁ ଦେଖିଥାନ୍ତି କି ମନଲୋଭ କରିଥାନ୍ତି।
ତାହେଲେ ଠାକୁରଙ୍କର ପ୍ରଥମେ ମାନେ- ଏ ଯୋଉ ପଣ୍ଡା ମାନେ ତାଙ୍କେ କରିସାରିଲା ପରେ- ରାଜା ରାଜାଙ୍କ ପରେ ଅନ୍ୟ ଲୋକମାନେେ ନୁହଁ କି। ମାନେ ଏଇଭଳି ଅଛି ପ୍ରଥା ମାନେ ତିନି- ତିନି ସ୍ତର ଭାବରେ ସେଇଟା ଠାକୁରଙ୍କର ଥାଆନ୍ତି ବୋଧେ ଭକ୍ତ ମାନ ଆଉ। ଗୋଟେ ସ୍ତରରେ ତାଙ୍କୁ ଯିଏ ସେବା କରେ ଆଉ ତାପରେ ରାଜା କରନ୍ତି। ତାପରେ ମାନେ ଭକ୍ତ ଗୁଡାକ ଆଉ କଣ ଅନ୍ୟ ଲୋକମାନେ। ହେଲେ ଆପଣଙ୍କର ସେଠି ସନ୍ଧ୍ୟା ଆଳତୀ ବି ହେଉଥିବ। ମାନେ ସେତେବେଳେ ବି ବସ୍ତ୍ରକୁୁ ବଦଳେଇ- ବସ୍ତ୍ର ବଦଳେଇକି ଆଉଥରେ ଆଳତୀ କରନ୍ତି।
ଆଳତୀ କରାଯାଏ ତାପରେ ରାତିରେ ଯେତେବେଳେ ମହାପ୍ରଭୁ କବାଟ ବନ୍ଦ ହୁଏ- ସେତେବେଳେ ପହଡ ଆଳତୀ ହୋଇଥାଏ।
ହଁ ତାହେଲେ ବହୁତ ଭଲ ଜିନିଷଟେ ଆ ହେଲା ଆଉ ମାନେ- ଠାକୁରଙ୍କର ଏଇ- ହଁ ମୁଁ ମାନେ ଏମିତି ଶୁଣିଥିଲି ଯେ ଠାକୁରଙ୍କର ତିନିଥର ପୂଜା କରାଯାଏ। କିନ୍ତୁ ଏତିକି ଥର ମାନେ ଏଇ ଏଇ ଆଳତି ଏଇ ସବୁ ବିଷୟରେ ଟିକେ ଜ୍ଞାନ ତ ନଥିଲା କିନ୍ତୁ ବହୁତ ଭଲ ଲାଗିଲା। ମାନେ ଯେ ଠାକୁରଙ୍କର ଏମିତି ତିନି ସ୍ତର ଭାବରେ ଭକ୍ତ ମାନ- ତାଙ୍କ ପାଖକୁ ଯାଇଥାନ୍ତି ତାଙ୍କ ସହ ମିଶିଥାନ୍ତି ବହୁତ ଭଲ ଲାଗିଲା। ହେଲେ ଯୋଉ ଦିନ ମାନେ ଠାକୁରଙ୍କୁ ଗୋଟେ ଦିନ ନ ଦେଖିଲେ ବି ଆପଣ ବୋଧେ ରହି ପାରୁନଥିବେ ଯଦି ମାନେ ଠାକୁରଙ୍କୁ ତ ଆପଣ ଆଉ ମାନେ ନିଜର ମନ କଥା ବି ତାଙ୍କୁ ଜଣେଇ ପାରୁଥିବେ ଆପଣ ତ ବହୁତ ମାନେ ଭଲ ଭାବରେ ଠାକୁରଙ୍କ ସହ ସଂଯୋଗ ହେଇକି ଅଛନ୍ତି। ଆପଣଙ୍କର ସୁଖ ଏମିତି ବି ଆମେ କହିଥାଉ କିନ୍ତୁ ଯେହେତୁ ଆପଣ ମାନେ ଠାକୁରଙ୍କର ଏତେ ସେବା କରୁଚନ୍ତି ମାନେ ବହୁତ ଆଉ ଟିକେ ତାଙ୍କ ସହ ମିଶିପାରୁଥିବେ ଜାଣି ପାରୁଥିବେ ତାଙ୍କ ବିଷୟରେ। ପୂଜାର ମାନେ ପ୍ରଣାଳୀ ବହୁତ
ଏବେ ତ ହଁ ଦି ଦିନୀ ତଳେ ଏକା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ସରିଲା।
ହଁ ଏଇତ ସେଇ ହଁ ସେଇଥିପାଇଁ ତ ଆମର ଏଇ ଗରମ ଟା ବି ଅଧିକ କୁହନ୍ତି ନା ଠାକୁର ଅଣ ସରେ ଅଛନ୍ତି ମାନେ ତାଙ୍କ ଦେହରୁ ଯେତେ ଝାଳ ବାହାରିବ ଆମକୁ ସେତେ ଗରମ ହବ। ସେଇଟା ମାନେ ସେତିକି ଆମର ଗୁଳୁଗୁଳି ଟା ଅଧିକ ହୁଏ। ଆଉ ଠାକୁର କୋଉ ଜ୍ବର ହୁଏ ତ ଆମ ମାନଙ୍କୁ ବି ସେଇଟା ଭୋଗିବାକୁ ପଡେ ବୋଲି କୁହନ୍ତି।
ଆଜ୍ଞା ଆଜ୍ଞା। ସେଇଆତ ସେଇଟା ପ୍ରଭୁ ଶହେ ଆଠ ଗରା ଯେତେବେଳେ ଗାଧୋଇଲେ
ଆଜ୍ଞା।
ମହାପ୍ରଭୁଙ୍କୁ ସେତେବେଳେ ଅଣସର ନୀତି ମାନେ ଜ୍ଵର ହୋଇଥାଏ ସେଇ ଅଣସର ନୀତିରେ ଗୁ ଗୁପ୍ତ ନୀତି ହୋଇଥାଏ ସେଇଟା କାହାକୁ କୁହାଯାଏ ନାହିଁ ସେଇ ଗୁପ୍ତ ନୀତିରେ ଏତିକି ଯେ ଗୁପ୍ତ ନୀତି ଯୋଉ ଟାଇମ ରେ ଚାଲିଥାଏ ତାଙ୍କର ପଞ୍ଚମ ଦିନରେ ଗୋଟେ ତୈଳ ଯାଇକି ଲାଗିଥାଏ ସପ୍ତମ ଦିନରେ ଗୋଟେ ଔଷଧ ଯାଇକି ଲାଗିଥାଏ। ଁ
ଆ ମାନେ ଗୁପ୍ତ ନୀତି ମାନେ ସେଇଟାକୁ ଗୁପ୍ତ ନିତୀ କହନ୍ତି ନା ଏଇଟା ସବୁ ଗୁପ୍ତ ଭାବରେ କରାଯାଏ ବୋଲି ଗୁପ୍ତ
ଗୁପ୍ତ ଗୁପ୍ତ ଭାବରେ କରାଯିବା ଯୋଗୁ ଏହି ପନ୍ଦର ଦିନି ଦଇତାପତି ଦଇତା ଆଉ ପତି ସେବାୟତ ଛଡା ମାନେ ଏହି ଦିଇଟା ସେବାୟତଙ୍କ ଛଡା ହ। ଆଉ କିଏ ପ୍ରଭୁଙ୍କୁ ଦେଖିପାରନ୍ତି ନାହିଁ ତାଙ୍କ ଘରର ମାନେ ଦଇତା ପତି ଯେ ଯେତିକି ଜଣ ଦଇତା ପତି ଥିବେ।
ଆଜ୍ଞା।
ଦଇତା ଗୋଟେ ସବଆଏତ ପତି ଗୋଟେ ସେବାଇତ ସେଇ ଦି ଜଣ ସେବାୟ ମାନେ ଦି ଜଣ ନାଇଁ ତାଙ୍କର ମାନେ ଅନେକ ସେବାୟତ। ଥିବେ ସେଇ ଅନେକ ସେବାୟତରେ ଯୋଉମାନେ ଦଇ ଦଇତାପତି ଯୋଉମାନେଙ୍କ ଇଏ ରେ ଥିବେ ସେମାନେ ହିଁ ଯାଇକି ମହାପ୍ରଭୁଙ୍କ ସେବା କରିପାରିବେ। ତାଙ୍କେ ହିଁ ଅଣସର ନୀତି ମାନେ ଯେଉଁ ବିି ଆଉ ଏତିକି ଯେଉଁ ବି ମାନେ ଯାଇଥିବ ଭୋଗ ସେଇ ଟାଇମ ରେ ତ ଫଳମୂଳ ହିଁ ଭୋଗ ଲାଗିଥାଏ ପଣସ ଆମ୍ବ ଯେଉଁ ବି ଇଏ ପନ୍ଦର ଦିନ ଯାଏଁ ଭାହାରକୁ ଆସି ନଥାଏ।
ଆଜ୍ଞା ମାନେ ସେଇ ଭିତରେ ହିଁ ପୂଜା ହେଇକି ସେଇ ଭିତ ତରେ ହିଁ ଥାଏ ହେଲେ ସେଇଟାକୁ କିଏ ଗ୍ରହଣ କରନ୍ତି ମାନେ
କିଏ ବି ଗ୍ରହଣ ତ କରନ୍ତିନି ଯେଉଁ ମାନେ ସେଇ ପନ୍ଦର ଦିନ ଭିତର ପର୍ଯ୍ୟନ୍ତ ସେଇ ଭିତରେ ଜମା ପଚା ବାସନା ହୋଇନଥାଏ ଯୋଉ ଯଉ ଦିନ ମହାପ୍ରଭୁଙ୍କ ଅଣସର ନୀତି ଅଣ ଅଣସର ନୀତି ସରିବ ସେଇ ପଚା ମାନେ ସବୁ ଫଳ ଯାକୁ ଯେତେବେଳେ ମନ୍ଦିର ବାହାରକୁ କଡା ଦିଆଯାଏ ସେଇଟା ଚାରିଆଡେ ମାନେ
ପଚା ବାସ୍ନା ଦିଏ।
ପଚ ବାସ୍ନା ଦିଏ।
କିନ୍ତୁ ଯେତେ ପର୍ଯ୍ୟନ୍ତ ଠାକୁରଙ୍କ ପାଖରେ ଯୋଉ ପନ୍ଦର ଦିନ ରହିଛି ସେଇ ଜମା ବି ବାସ୍ନା ଆସେନି। ମାନେ ସେଇ ମାନେ ସେଇଠି ହିଁ ଥାଏ ସେଇଠି ହିଁ ଯାଆନ୍ତି ସବୁଦିନ ଦଇତାପତି ପୂଜା କରିବାକୁ କିନ୍ତୁ ତଥାପି ବି ସେଇ ବାସ୍ନା ଆସେନି ମାନେ ସେଇଟା ବୋଧେ ଭ ଗବାନଙ୍କର କିଛି ଗୋଟେ ଅପୂର୍ବ କାହାଣୀ ଏଗୁଡାକ ଆଉ ମାନେ ସେଇଟା ହିଁ ଠାକୁରଙ୍କର ମାୟା ତ ନୁହଁ କି?
ସେଇ ତ ଆମ ଭଳିଆ ଜୀବନ୍ତ ଠାକୁର। ତା ଦେହରୁ ବି ଝାଳ ବାହାରେ ଆମ ଦେହରୁ ବି ଝାଳ ବାହାରେ ତାକୁ ସି ଶୀତ ହେଲେ ବି ସେ କମଳ ଘୋଡ଼େଇବେ ଆମେ ଶୀତ ହେଲେ ବି ଆମେ କମଳ ଘୋଡ଼େଇ ହଉ
ହଁ ହଁ ମାନେ ଠାକୁର ହିଁ ପୁରା ଆମ ମଣିଷ ଭଳି ହିଁ ସିଏ ବି ତାଙ୍କର କରନ୍ତି ଆମେ ମାନେ ଯେମିତି ମାଉସୀଙ୍କ ଘରକୁ ଯାଇକି ମାନେ ଆମ ମାମୁଁ ଘର ମାଉସୀ ଘର ମାନେ ଆମର ଖୁସି ଥାଏ ସେଇଥିପାଇଁ ସେ ବର୍ଷକୁ ଥରେ ତାଙ୍କ ମାଉସୀ ଘରକୁ ଯାଇକି ବହୁତ ଖୁସି ହୁଅନ୍ତି ଆଉ ପୋଡପିଠା ଖାଆନ୍ତି।
ଆଜ୍ଞା ଆଜ୍ଞା ଯୋଉଦିନ ଆସିବେ ତାଙ୍କେ ସେଇଦିନ ମାଉସୀ ମାଆ ଘରୁ ପୋଡପିଠା ଖାଇକି ଆସିବେ।
ହଁ ଆଉ ବହୁତ ଅ ମାନେ କାନ୍ଦି ଥାନ୍ତି ବି କୁହନ୍ତି ବହୁତ କଷ୍ଟରେ ତାଙ୍କୁ ଆ ଆସିବାକୁ ଇଚ୍ଛା ହଉନଥାଏ ସେ ବାଟରେ ରହିଯାଆନ୍ତି ଏମିତି ସବୁ କୁହନ୍ତି ଆଉ ମାନେ ଆପଣ ତ ସେଇଟା ଜାଣିପାରୁଥିବେ ମାନେ ଠାକୁରଙ୍କର ସେବା କରୁଛନ୍ତି ମାନେ ସବୁ କିଛି ଜାଣୁଥିବେ।
ଆଜ୍ଞା ଆଜ୍ଞା।
ବହୁତ ଭଲ ଜିନିଷଟା ତାହେଲେ ମାନେ ଆପଣ ଠାକୁରଙ୍କର ସେବା କରୁଛନ୍ତି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ଏମିତି ତ ସବୁ ନୀତିକାନ୍ତି ହୋଇଥାଏ ପ୍ରଭୁଙ୍କର। ଆପଣଙ୍କୁ ତାହେଲେ ମନ୍ଦିର ଯିବାକୁ ବହୁତ ଭଲ ଲାଗେ?
ବହୁତ ପସନ୍ଦ ମାନେ ମତେ ମନ୍ଦିରରେ ବସିବା ସେଠି ଯୋଉ ସ ମାନେ ସକାରାତ୍ମକ ଜିନିଷ ଟା ମନକୁ ଆସୁଥାଏ ଏମିତି ତ ଆମେ ଜାଣିଛେ ଯେ ମନ୍ଦିରରେ ହିଁ ଆମକୁ ସକାରାତ୍ମକ ମିଳିଥାଏ ମାନେ ଗୋଟେ ଘରଠୁ ଅଧିକ ମନ୍ଦିରରେ ମିଳେ ଘରେ ବି ମ ଘରର ମନ୍ଦିରରେ ସେଇ ଜିନିଷ ଟା ମିଳେ କିନ୍ତୁ ପରିବେଶ ଟା ବି କଣ ହୁଏ କି ସେମିତି ହେବା ଦରକାର ତ ନିଜ ଘରେ ଘର ସେଥିପାଇଁ ସବୁ ଲୋକ ହିଁ ସେଇଠି ଶାନ୍ତି ପାଆନ୍ତି ଆଉ ମନ୍ଦିରର ଚତୁଃପାର୍ଶ୍ଵ ବି ସେଇଭଳି ଥାଏ, ତ ଦେଖିଲେ ମନ ମୋହିତ ହେଇ ଯାଏ, ଆଉ ନିଜକୁ ବି ଶାନ୍ତି ଲାଗେ।
ଆଜ୍ଞା, ଯେତବଳେ ପ୍ରଭୁଙ୍କର ସେହି ଅପୂର୍ବ ଦୃଶ୍ୟ ପୁରୀ କି ପଳେଇଯାଉ ପୁରୀର ପ୍ରଥମ ଦର୍ଶନ ପୁରୀରେ ପହଞ୍ଚୁ-ପହଞ୍ଚୁ ଯେ ନୀଳଚ କ୍ର ଙ୍କର ଦେଖା ଦେଇ ଗଲେ ଆମେ ଭାବୁ କି ଆମ ଆମେ ପ୍ରଭୁ ତ ନାହିଁ। ଆମକୁ ପ୍ରଭୁ ହିଁ ଡାକିକି ଆଣିଚତି, ଆଉ ପ୍ରଭୁ ଆମେ ପ୍ରଭୁଙ୍କ ପାଖକୁ ଯାଉନା ପ୍ରଭୁ ଆମ ପା ଖକୁ ଆସୁଚନ୍ତି, ସେଇ ଟାଇପ୍ ର ଆପଣଙ୍କୁ କେବେ ଅନୁଭବ ହେଇଚି?
ହଁ ହେଇଚି ସେମ୍ତି ଠାକୁରଙ୍କୁ ଦେଖିକି ଲାଗିଚି। ଭଲ୍ ଲାଗେ ସେଠିକି ଗଲେ।
ଆଜ୍ଞା, ଆଉ ପୁରୀ ଗଲେ ଆପଣ କେମିତି କଣ କରନ୍ତି?
ହଁ ସେଠି ଏମ୍ତି ବୁଲାବୁଲି ହୁଏ, ହଉ ସାର୍ ମାନେ ଆପଣଙ୍କ ସହ କଥା ହେଇକି ବହୁତ୍ ଭଲ୍ ଲାଗିଲା, ଆଉ
ଆଚ୍ଛା-ଆଚ୍ଛା।
ଧନ୍ୟବାଦ୍।
ଧନ୍ୟବାଦ୍।